ହ୍ୟାଲୋ ମ୍ୟାମ୍
ହାଲୋ।
ଆଜ୍ଞା ମ୍ୟାମ୍।
ହଁ କୁହନ୍ତୁ।
ମ୍ୟାମ୍ ଆପଣ କୋଉଠୁ କହୁଥିଲେ?
ମୁଁ ଢେଙ୍କାନାଳ ରୁ କହୁଛି।
ଆଜ୍ଞା ଏ କଣ କରନ୍ତି ଆପଣ?
ମୁଁ ହାଉସ୍ ୱାଇଫ୍ ତା ସହିତ ପିଜି କରୁଛି।
ମାନେ ହାଉସ୍ ୱାଇଫ୍ ଆଡୁ ପିଜି ମାନେ ଦିଆଡ଼ୁ ଦିଟାଆଙ୍କ କାମ ଏକା ସହିତ କଲାଳୁ ଆପଣଙ୍କୁ ଟିକେ କଷ୍ଟ ଲାଗୁଥିବ?
ନା ନା ମୁଁ ଏବେ ନ୍ୟୁଲି ମ୍ୟାରେଡ୍ କରିଛି ନୂଆ କି ବାହା ହେଇଛି।
ଆଜ୍ଞା।
ହଁ ଏଇ ଦି ମାସ ହେଇଯିବ ଆଉ।
ଆଉ ତାହେଲେ ଆପଣଙ୍କ ପ୍ରପର ଘର କୋଉଠି?
ଆମର?
ଆଜ୍ଞା।
ଭୁବନ୍ ଜାଣିଛ ନା ଢେଙ୍କାନାଳ ଭୁବନ୍?
ଆଜ୍ଞା। ଆଞ୍ଜା ଆପଣଙ୍କ ହଜବେଣ୍ଡ୍ କଣ କରନ୍ତି?
ହଜବେଣ୍ଡ୍ ମୋର ଅଛନ୍ତି ଇଞ୍ଜିନିୟର ଅଛନ୍ତି।
ଆଜ୍ଞା।
ହଁ। ଆଉ ଆପଣ କଣ କରନ୍ତି?
ଆ ମୋର ଏବେ ପ୍ଲସଟୁ କ୍ଲିୟର ସଇଲା ପ୍ଲସ୍ ଥ୍ରୀ ପଢିବି ଆଉ।
ଆଛା।
ଆଜ୍ଞା। ଇଆଁ।
କଣ ସାଇନ୍ସ୍ ନା ଆର୍ଟସ୍ ନେଇଥିଲେ?
ଏ ସାଇନ୍ସ।
ହ
ହଁ ଆପଣଙ୍କ ସେଠି ଆଜ୍ଞା ଆପଣଙ୍କ ସେଠି ଏମିତି କୋଉ କୋଉ ଭଲ ଭଲ ବୁଲିବା ଜାଗା ଅଛି?
ଓ ହଁ ଆମର ଭୁବନେଶ୍ଵର ଲକ୍ଷ୍ମୀ ମନ୍ଦିର ଅଛି ଆଉ ଏପଟେ ଆମର ଘରେ ଅଛି ଆମର ସାଇଆଶ୍ରମ ସପ୍ତସଜ୍ୟା ଏପଟେ ଆମର କପିଳାସ ମନ୍ଦିର ଅଛି।
ଆପଣ କେବେ କୋଉଠଠିକି ବୁଲିତେ ଯାଇଚନ୍ତି?
ହଁ ମୁଁ ଯାଇଚି ସବୁ ଜାଗାକୁ ।
ଉଁ ସବୁ ଜାଗା ମାନେ କୋଉଠି କୋଉଠିକି?
ଏମିତି ଆମ ଢେଙ୍କାନାଳ ଭିତରେ ଯୋଉ ଜାଗା ସବୁ ଅଛି ଆମ ଘର ପାଖରେ ବି କେ ପାର୍କ ଅଛି ବୁଲି ଯାଇଥିଲି। ରାଉରକେଲା ବି ଯାଇଥିଲି ବୁଲିବା ପାଇଁ ପୁରୀ ଯାଇଚି। ସବୁ ଯାଇକି ଦେଖିକି ଆସିଚି ଭୁବନେଶ୍ୱରରେ ଯାହା ସବୁ ଅଛି ପିକ୍ନିକ୍ ସ୍ପଟ୍ ଗୁଡ଼ା।
ଆଜ୍ଞା।
ହଁ।
ଏଁ ଆପରତ ଭଲ ଲାଗେ। ହଁ ଆପଣଙ୍କୁ କଣ କଣ କରିତେ ଭଲ ଲାଗେ?
ଅ ମତେ?
ଆଜ୍ଞା।
ହଁ ମତେ ପଢିବାକୁ ଭଲଲାଗେ, ରୋଷେଇ କରିବାକୁ ଭଲଲାଗେ, ଗୀତ ବୋଲିବାକୁ ଭଲଲାଗେ। ଆଉ ଅନ୍ୟମାନଙ୍କ ସେବା କରିବାକୁ ଭଲ୍ ହଁ ଏମିତି ମନ ହେଲେ ବୋଲିଦିଏ ଆଉ।
ନାଇଁ ଆପଣଙ୍କୁ କଁ କଣ ରୋଷେଇ ଆସେ?
ହଁ ରୋଷେଇ ସବୁ ଟାଇପ୍ ର ଆସେ।
ଆଁ ବିରିୟାନୀ ଚିକେନ ତରକାରୀ ଏମିତି କରିଆସେ?
ହଁ ହଁ।
ଆମ ବିରିୟାନୀ ଟା କୋଉ ଟାଇପ୍ ର ହୁଏ?
ଆମର ବିରିୟାନୀ ଟା ଦମ୍ ବିରିୟାନୀ ଖାଇଚ?
ଏଁ ଖାଇଚିତ ସବୁ ପ୍ରକାର ବିରିୟାନୀ କିନ୍ତୁ କେମିତି ହୁଏ ବଟ ସେଇଟା ଜାଣିନି।
ମୁଁ ତ ଚିକେନ ବିରିୟାନୀ କରିନି ମୁଁ ଏଗ ବିରିୟାନୀ କରିଥିଲି ଥରେ ଘରେ।
ଏଁ କେମିତି କରିଥିଲେ?
କେମିତି କରିଥିଲି? ଫାଷ୍ଟ ତ ଚିକେନ ଟା ଆମର ତ ମାନେ କଷା ହେଇକି ରଖାଯିବ।
ଆଜ୍ଞା।
ତାପରେ ଆମର ଚିକେନ ସହିତ ତା ମାନେ କଣ ଖାଆନ୍ତି କଚମ୍ବର ଖାଆନ୍ତି ଆଉ ଚି କେନ୍ ଝୋଳ ବି ଖାଆନ୍ତି ତା ସହିତ ହଁ। ତ ସବୁ ମସଲା ମସଲି ପଡିକି ଚାଉଳ ଆମର ତା ପାଇଁ ବିରିୟାନୀ ଚାଉଳ ଆସିଥାଏ। ସବୁ ମସଲା ଗୋଟା ମସଲା ସବୁ ପଡିକି ଆମର ବିରିୟାନୀ ଟା ହୁଏ ଆଉ।
ନାହିଁ ଆପଣ କେବେ କାହାକୁ ତିଆରି କରିବାକୁ ଖୁଏଇଚନ୍ତି?
ହଁ ମୁଁ ଟିଉସନ ଛୁଆଙ୍କୁ କରିକି ଦେଇଥିଲି ଥରେ।
ହଁ ତଥାପି ଛୁଆ କଣ କହିଲେ ରେ-ରେଜଲ୍ଟ ମାନେ କେମିତି ଭଲ ନା ଖରାପ?
ହଁ ସେମିତି ଛୁଆ ତ କହିବେ ମ୍ୟାାମ୍ କରିଚନ୍ତି ମାନେ ଛୁଆ ତ ଭଲ କହିବେ, ତେଣିକି ଖରାପ୍ ହେଇଥାଉ କି ଭଲ ହେଇଥାଉ। ହଁ ଆମ ଘରେ ଆମ ସାନ ଝିଅ ଅଛି ସେ ତାର ସବୁ କରେ। ଆମ ଘରେ ଏତେ ବାହାରେ ଯିନିଷ ଆଲାଉ କରନ୍ତିନି ତ ଘରେ ସବୁ ଦେଇଦିଅନ୍ତି। କି ତମେ ଘରେ ବନେଇକି ହଁ ଖା ହଁ ବାହାର ଜିନିଷ ବେଶି ଖାଆନି ଦେହ ଖରାପ ହବ।
ଆ ମ୍ୟାମ୍ ଏବେ ଟିଉସନ କରୁଚନ୍ତି ନା ଛାଡିଦେଲେଣି?
ନା ନା ମୁଁ ମ୍ୟାରେଜ୍ ହେଲା ବୋଲି ମୋର ମୁଁ ଛାଡିଦେଲି ସ୍କୁଲ୍ ଛାଡିଦେଲି ଟିଉସନ ଛାଡିଦେଲି
ଏଁ ଆପଣ ଟିଚର ଥିଲେ ବୋଧେ
ହଁ ପ୍ରାଇଭେଟ୍ରରେ
ଆଜ୍ଞା
ହୁଁ ଆଉ ଆପଣଙ୍କ ଘର କୋଉଠି
ଆମ ଘର କେଉଁଝର
ଆଚ୍ଛା କେଉଁଝର ତ ଭଲ ଜାଗା ବୁଲିବା ପାଇଁ ଆସିନାକି ଘଟଗାଁ ତାରିଣୀ ମୁଁ ସାନାନା
ଆଜ୍ଞା ଆଜ୍ଞା ଘଟଗାଁ ତାରିଣୀ ସାନ ଘାଗରା ବଡ଼ ଘାଗରା ଗୁଣ୍ଡିଛା ଘାଇ ଏମିତି
ହଁ
ଆଉ ମାନ୍ଦୁପୁରରେ ଗୋଟେ ଚକ୍ର ତୀର୍ଥ ବୋଲି ଜାଗା ପ୍ଲେସ୍ ଅଛି ସେଠି ବି ଭଲ ଜାଗା ହଁ
ଆଚ୍ଛା
ଛୁ ଛୁ ମାମା ଆଜି କଣ ରୋଷେଇ କରିଥିଲେ
ରୋଷେଇ ଆଜି ମମି ଆଉ ମମି କରିଥିଲା
ଆଜ୍ଞା
ହୁଁ
ଆପଣଙ୍କୁ କାହାର ଟେଷ୍ଟ ବେଶୀ ଭଲ ଲାଗେ
ଯାହା ହେଲେ ମା ହାତ ରନ୍ଧା ଟିକେ ବେଶୀ ଭଲ ଲାଗେ ଆଉ ହେଲେ ଆମ ସାନ ଟା ଟିକେ ଅଧିକ ଟେଷ୍ଟେ କରେ ଆଉ ହେଲେ ତାକୁ ମୁଁ ଟିକେ ଚିଡ଼ିେଇ ଦିଏ ତୁ ଭଲ କରିନୁ
ଆପଣଙ୍କ ସାନ ସେ କେବେ ରୋଷେଇ କରନ୍ତି ନା ସେ କରନ୍ତିନି
ସିଏ ତ କରିକି ଦେଉଛି ମୁଁ ଖାଉଛି ଆଉ ଆସୁଛି ଘଡୁକୁଛି ଆଉ
ଆପଣଙ୍କୁ ସେ କେବେ କହିନାହାନ୍ତି କି ମୋ ରୋଷେଇ ସବୁବେଳେ ଖାଉଛୁ କି ନିଜେ କେବେ ରୋଷେଇ କରୁନୁ
ହୁହୁ ଏ ତାକୁ ରଗେଇଦେବି ଟିକେ ତୁ ଏଇଟା କଣ କରିଛୁ ଭଲ ଲାଗୁନି ଆଉ ନିଜେ କରିକି ଖାଉନୁ
ଛୁ
ସବୁଦିନ କରେ ତାକୁ ସବୁ ଆସେ
ଆଜ୍ଞା ଆପଣଙ୍କ ଘରେ ଆପଣ କିଏ କିଏ
ଏଇ ଆମ ଘରେ ବାବା ମମି ମୁଁ ଆମ ଝିଅ
ଓ
ଆଉ ଶାଶୁଘରେ ଆମର ମୋ ସ୍ଵାମୀ ମୋ ଦିଅର ମୋ ଶାଶୁ ଶଶୁର ଆଉ
ଆପଣ ଏବେ କୋଉଠି ଅଛନ୍ତି ଆପଣଙ୍କ ଘରେ ନା ଆପଣଙ୍କ ହଜବେଣ୍ଡଙ୍କ ଘରେ
ନାଇଁ ମୁଁ ଆମ ଘରେ ମୁଁ ରଜକୁ ଆସିଥିଲି ତ ବୁଲିବା ପାଇଁ ଆଉ ଯାଇନି ଅଛି
ଆଜ୍ଞା ରଜ କେମତି କଣ ସେଲିବ୍ରେଟ୍ କଲେ ଆପଣ
ହଁ ରଜ ତ ଆମର ମହୋତ୍ସବ ପଡ଼ିଥିଲା ସବୁ ଝିଅ ମାନେ ଆଉ ପୁଅ ମାନେ ଆମ ସାହିରେ ପଇସା ଆଦାୟ କରିକି ସବୁ ପକେଇଥିଲେ ଯୋଉ ଗେମ୍ ଗୁଡେ ଖେଳୁଥିଲେ ପୁଅ ପିଲା ମାନେ ତାଙ୍କର ମ୍ୟାଚ୍ କରୁଥିଲେ ଡେମ୍ୟାଚ୍ ନାଇଟି ମ୍ୟାଚ୍ କ୍ରିକେଟ୍ ରେ
ଆଜ୍ଞା
ହଁ ବହୁତ ମଜା ହଉଥିଲା ସବୁ ସାହିରେ ଆମର ଭଲ ରଜ ମହେତ୍ସବ ପତ୍ର
ଆଉ ସିଆଡେ ତ ରଜ ଟା ବଢିଆ ହଉଛି ନାଇଁ କି ଆମର।
ଆଜ୍ଞା ଆମ ଗାଁ ରେ ଭଲ ରଜ ପାଳନ କରାଯାଏ।
ହଁ ବାଙ୍ଗର କୋଟାରେ ତ ଭଲ ହଉଛି।
ଆଠା ଏ ଆପଣଙ୍କ ସେଇଟା ପୂଜା ପର୍ବ କଣ କେମିତି?
ହଁ ଆବର ଏ ପଡେ ଭୁବନରେ ତ ଦଶହରା ଜାଣିଛନ୍ତି ଫେମସ୍ ଆଉ।
ଆଜ୍ଞା।
ଦଶରା ହୁଏ ମୋର ଲକ୍ଷ୍ମୀ ପୂଜା ହୁଏ ଗଣେଶ ପୂଜା ହୁଏ ସବୁ କାର୍ତିକେଶ୍ଵର ପୂଜା ଆମ ସାହି ରେ। ଭଲ ଧୁମଧାମରେ କରନ୍ତୁ।
ଏ କାର୍ତ୍ତିକ ସ୍ଵର ପୂଜା ସେ ବିଷୟରେ ଟିକେ କିଛି କହିପାରିବେ ମୁଁ ଜାଣିନି ତ।
ହଁ।
ଆଜ୍ଞା।
ହଁ କୁହନ୍ତୁ ଆଉ ସେଆଡେ କଣ ସବୁ ପୂଜା ପର୍ବାଣୀ ହୁଏ।
ଆମଡିଆରେ ରଜ ପର୍ବ ହୁଏ ଆଉ ଆମ କେଉଁଝର ତ ଶବଦ ପ୍ରସିଦ୍ଧ ର ସେ ସେଥିଟା ଆଗକୁ ଯାହା ଆସିବାକୁ ଯାଉଚି। ଆମ ଆମର ଏଠି ସବୁଠୁ ବଡ ରଥ ତିଆରି କରାଯାଏ।
ହଁ ସୁକିନ୍ଦା ରଥଯାତ୍ରା କେବେ ଦେଖିଚନ୍ତି?
ଆଜ୍ଞା।
ସୁକିନ୍ଦା ରଥଯାତ୍ରା ଦେଖିଚନ୍ତି?
ହଁ ଆ ନାଁ ମୁଁ ସେଆଡ଼େ କେବେ ଯାଇନି ମୁଁ କେବଳ କେଉଁଝର କେଉଁଝରରେ ଦେଖିଚି ଆନ୍ଦପୁରରେ ଦେଖିଛି। ହ
ଅ ହଁ।
କାଇଁ ଆପଣ ଦେଖିଚନ୍ତି କି?
ହଁ ସୁକିନ୍ଦା ମୋ ପିଇସୀ ଘର ତ ମୁଁ ଯାଏ ସବୁ ବର୍ଷ ଦେଖିବା ପାଇଁ।
ଆଜ୍ଞା ରାତିରେ ଏ ବର୍ଷ ବି ଯିବେ।
ହଁ ହଁ ସେ ଡାକିଚି ଯେ ମୁଁ ତ ଶାଶୁଘରକୁ ପଳେଇଥିବି ଆଉ କଣ ଆଉ ଆସିବି।
ହ
ମତେ ସିଏ ଡାକିଲେ ମତେ ନୂଆ ଡାକିବାକୁ ପଡିବ ନାଁ ତ ଆଉ
ତାହେଲେ ଆପଣ କେବେ କେଉଁ ଆପଣ କେବେ କେଉଁଝର ଆଡେ ବୁଲିତେ ଆସିଚନ୍ତି?
ସିଆଡ଼େ ମୁଁ ଯାଇନି ଆମର ଫ୍ୟାମିଲି ପ୍ରୋଗ୍ରାମ ଅଛି ଯିବା ପାଇଁ ପ୍ଲାନିଂ କରିଚନ୍ତି।
ଏଁ ଆସିଲେ ଭଲ ଲାଗିବ ଆପଣଙ୍କୁ କେଉଁଝର କାହିଁକ ନାଁ ଆମ କେଁଝରରେ ଅଛି ଏମିତି ବୋହୁତ୍ ଜାଗା ବୁଲିବାକୁ।
ହଁ ନାଇଁ ସେ ବଡ ଭାଗରେ ସାନ ଭାଗରେ ଯୋଉ ଗୁଣ୍ଡିଚା ହୋଇ କହିଲ ନାଁ ସେଇରା
ଆଜ୍ଞା।
ଦେଖିବା ପାଇଁ ମତେ ବହୁତ୍ ଇଚ୍ଛା ମୁଁ ଦେଖେ ସମସ୍ତେ ଯାଇକି ଫଟୋ ଛାଡ଼ନ୍ତି। ମତେ ସେଇ ମାଆଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ବହୁତ୍ ଇଚ୍ଛା ଯେ ମୁଁ ତ ଡୋରି ଲାଗୁନି ମୁଁ ଯାଇପାରୁନି।
ଯେତେବେଳେ ଡୋରି ଲାଗିବେ ମାଆଙ୍କର ଆସିବେ ଆଉ।
ହଁ ପରା ସମସ୍ତେ ଯାଉଚନ୍ତି ମୋର ଡୋରି ଟା ମା ଲଗେଇ ପାରୁନାହାନ୍ତି ଆଉ। ମୋ ସ୍ଵାମୀଙ୍କର ଚୁଟି ପଡିବ ତ କେବେ ଯିବେ ବୋଧେ ଆଉ।
ଆଜ୍ଞା।
ହୁଁ। ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆଁ ମୋରେ ବାପା ମାମା ଆଉ ମୋର ଗୋଟେ ସାନ ଭଉଣୀ ମୁଁ ସାନ ଭଉଣୀ ଏବେ ଷ୍ଟାଣ୍ଡାଡ ୱନ୍ ପଢୁଚି ବାପା। ଜଣେ ୱାର୍କର କହିବାକୁ ଗଲେ ତ ଡ୍ରାଇଭର ଆଉ ମାମା ତାଙ୍କର ହାଉସ ୱାଇଫ।
ଆଛା ଆଉ କଣ ଭାବିଚ ଭବିଷ୍ୟତରେ କରିବା ପାଇଁ?
ଭବିଷ୍ୟତରେ ଭାବିଚି ବିଟେକ୍ କରିକି ନେଭି ପାଇଁ ଆପ୍ଲାଏ କରିବି ଆଉ।
ଅହ ହୁଁ ଭଲ। ବାପା ମା ପଇସା ରୋଜଗାର କରିକି ପାଠ ପଢ଼ୁଛନ୍ତି ତାଙ୍କ ପରିଶ୍ରମ ଟା କେ ବିଫଳ କରିବାନି।
ଆଜ୍ଞା।
ଅହଁ।
ନା ଏମିତି ଏମିତିରେ ଯଦି କିଛି ନ କରିବି ଖାଲି ଟା ବାପା ବାପା ମୋ ପାଇଁ ଖ ଟୁ ଚନ୍ତି ଯେତେବେଳେ ତାଙ୍କୁ ବି କଷ୍ଟ ହବ।
ଆଉ ସିଏ କାହା ପାଇଁ ଗଲେ? ଆମ ମାନଙ୍କ ପାଇଁ କରୁଚନ୍ତି ଆମେ ଯଦି ତାଙ୍କ ଦୁଃଖ ନ ଦେଖିବା ଆଉ କେ ଦେଖିବ।
ଆଜ୍ଞା।
ଆ ହଉ ତାହେଲେ କାମ ଅଛି ଆଉ ରଖୁଛି। ପରେ କେତେବେଳେ କଲ୍ କରିବି ଆଉ।
ଆଜ୍ଞା ଧନ୍ୟବାଦ।
ଧନ୍ୟ